ହାଲୋ।
ଜୟ ଜଗନ୍ନାଥ ଭାଇ ରାଧେ ରାଧେ।
ହଁ ଭାଇ ଜୟ ଜଗନ୍ନାଥ ନମସ୍କାର ଭାଇ କେମିତି ଅଛନ୍ତି?
ନମସ୍କାର ମୁଁ ଠିକ୍ ଠାକ୍ ଅଛି।
ହଁ ଭାଇ ଆଉ ଆପଣଙ୍କର ମୁଁ ଏବେ ବର୍ତ୍ତମାନେ ଭୁବନେଶ୍ୱରରେ ଭାଇ ଅଛି। ଆଉ ଭୁବନେଶ୍ଵରରେ ତ ମୁଁ ପ୍ରକୃତରେ ଆମର ଡିଷ୍ଟି ହେଲା ପୁରୀ ଯେହେତୁ ବିଟେକ୍ ଚାଲିଚି ଇଣ୍ଡ ବିଟେକ୍ ରେ ତ ଛନ୍ତି ଆପଣ ବିଟେକ୍ ବିଟେକ୍ ଗ୍ରାଜୁଏଟ୍ରରେ ଇଣ୍ଟର୍ଣ୍ନସିପ୍ ଯଦି ନ କରିବେ ତାହେଲେ କିଛି ଭ୍ୟାଲ୍ୟୁ ନାହିଁ ବିଟେକ୍ ସାର୍ଟିଫିକେଟ ସେଥିପାଇଁ ଆମେ ଏବେ ଭୁବନେଶ୍ୱର ସିଟି ଦିସି କଲେଜକୁ ଆସିଛୁ ଇଣ୍ଟର୍ନସିପ୍ କରିବା ପାଇଁ। ଏ ବର୍ତ୍ତମାନ୍ ଭାଇ ଆଜି ତ ଯେହେତୁ ହଁ ଆଜି ଯେହେତୁ ତ ସଣ୍ଡେ ସେଥିପାଇଁ ଆଜି କଲେଜ୍ ଛୁଟି ଅଛି ସେଥିପାଇଁ ଆମେ ଆଜି ରୁମ୍ ରେ ବସି ଟିକେ ମଜାମସ୍ତି କରୁଛୁ ଆଉ ଆପ
ଆଚ୍ଛା ଆପଣଙ୍କର କୋଉ ଟ୍ରେଟ ରହୁଛି ବିଟେକ୍ ର
ଆମର ରହୁଛି ଭାଇ ସିଏସେ କମ୍ପ୍ୟୁଟର୍ ସାଇନ୍ସ।
ହୁଁ ଏସ୍ ଏସ୍ ଭଲ ଭଲ ଜାଭା ସି ଏଗୁଡା ସବୁ ପଢୁଛନ୍ତି ତ
ହଁ ହଁ ଭାଇ।
ଆଛା ଆଛା ଭଲ ସେ ଭଲ ସେ ପଢ଼। ନା ମୋର ଏମ୍ ସିଏ ସରିକି ମୁଁ ଜବ୍ କ ଏମ୍ ସିଏ ସରୀକି ଜବ୍ କରୁଚି ଭାଇ।
ଏମ୍ ସିଏ। ଏମ୍ ସିଏ ମାନେ ବି ସି ଏ ପଡେ ଜୋ। ମାଷ୍ଟର କମ୍ପ୍ୟୁଟର ମାଷ୍ଟର କମ୍ପ୍ୟୁଟର ଆପ୍ଲିକେସନ ହଁ ଭାଇ। ହଁ ଭଇ ଆଉ ଆପଣଙ୍କର ଘରର ହାଲ୍ ଚାଲ୍ କେମିତି କଣ ଫ୍ୟାମି ସ ଫ୍ୟାମିଲି ମେମ୍ବର ସମସ୍ତେ ଭଲ ଅଛ କି
ହୁଁ ସବୁ ପ୍ରାୟ ଠିକ୍ ଅଛୁ ଆମେ।
ହଁ ଆଉ ପିକିନିକ୍ ଫିକିନିକ୍ କୁଆଡ଼େ ଯିବାର କଣ ପ୍ଲାନ୍ ଅଛି କାହିଁକି ନା ଆଜି କ୍ଲାଇନେସ୍ ବଢିଆ ମସ୍ତ ପାଗ ଅଛି।
ନା ଭାଇ ପିକିନିକ୍ ପିକିନିକ୍ ଯିବା ପାଇଁ କିଛି ଇଏ ନାହିଁ ମୁଁ ବାହାରେ ଅଛି। ଏବେ ଗାଁକୁ ଆସି ଗାଁରେ ହିଁ ବୁଲିବି।
ହଁ ହଉ ଗାଁ ରେ ତ ମଜା ଅଲଗା ଆଉ ଦେଶୀ ଟୋକା।
ମୁଁ ବାହାକୁ ବାସ୍ ମୁ ବାହାରେ ଜବ୍ କରୁଥିଲି ଏବେ ଗାଁ କୁ ଆସିଛି ଛୁଟିରେ। ପନ୍ଦର କୋଡ଼ିଏ ଦିନ ପାଇଁ ମୁଁ ବୁଲିବି।
ହେଲେ ଆପଣଙ୍କର ଏରିଆ କୋଉ ଏରିଆ ଭାଇ?
ଆମର ଆପଣଙ୍କ ଘର କୋଉଠି ପୁରୀ ପୁରୀ ତା ମାନେ ପୁରୀ ହେଲେ ଆପଣ ସାରଳା ମାଆଙ୍କୁ ଜାଣିଥିବେ ଜଗତସିଂହପୁର। ଆମର କଟକ ଡିଷ୍ଟ୍ରିକ୍ଟ ରେ ଯାଉଚି। ସାରଳା ମାଙ୍କ ପାଖରୁ ଆମ ଘର ଚାଳିଶି କିଲୋମିଟର ଭଳିଆ ହବ ଆଉ। ସାଲେପୁର ଜାଣିଛନ୍ତି ସାଲେପୁର ଜାଣିଛନ୍ତି?
ପୁରୁ ପା ସାଲେପୁର ହଁ ସାଲେପୁର ରସଗୋଲା ଫେମ ହଁ ଭାଇ କୁହ।
ପୁରୀ ପାଖ ନୁହଁ ସେଇଟା କଟକ ଡିଷ୍ଟିକ୍ ରେ ଯାଉଚି।
ହଁ ହଁ କଟକ ଡିଷ୍ଟିକ୍ ରେ ହଁ।
ଆପଣ ହଁ ପୁରୀ ପାଖରେ ସାଲେପୁର ନୁହଁ। ସାଲେପୁର ଆମ ଘର ପାଖରୁ
ହଁ ପୁରୀ ପାଖରେ ବି ଗୋଟେ ଗାଁଟି ଅଛି ତ, ମୁଁ ଭାବିଲି ସେଇ ଗାଁଟି ହେଇଥିବ ବୋଲି ଭାବିଥିଲି ଆଉ। ତ କଟକ ପାଖରେ ତ ପ୍ରପର ସାଲେପୁର ଅଛି କଟକ ପାଖରେ ପ୍ରପର ସାଲେପୁର ଅଛି ଆଜ୍ଞା।
ଯୋଉଟା ଯୋଉଟା ମିଠା ପାଇଁ ପ୍ରସିଦ୍ଧ ସେଇ ସାଲେପୁର ଟା ଆମ ଘର ପାଖରେ।
ହଁ ଜାଣିଚି ଜାଣିଚି ରସଗୋଲା।
ହୁଁ। ବିକୋଳି କର କ ବିକଳାନନ୍ଦ କର ଙ୍କ ପ୍ରସିଦ୍ଧ ରସଗୋଲା।
ହଁ ହଁ ଭାଇ ଶୁଣିନି ତ ଆପଣଙ୍କର କଥାରୁୁ ଟିକେ ଜାଣିଲି ଆଉ।
। ସିଏସ୍ ମାନେ କମ୍ପ୍ୟୁଟର ତ ହେଇଥିବ ଲାଙ୍ଗୁଏଜ୍ ପାଠ ତ।
ହଁ।
ସିଏସ୍ ମାନେ ଲାଙ୍ଗୁଏଜ ପାଠ ତ ଯୋଉ ଜାଭା ପାଇଥନ ଅ ଜାଭା ସ୍କ୍ରିପ୍ଟ, ଏଚ୍ପିଏମ୍ଏଲ୍, ସିଏସଏସ, ପିଏଚ୍ପି ଏଇ ସବୁ ସବୁ ତ। ମଙ୍ଗ ଟିବି ଆ ତମେ ସି ସିଟିଡିଶି ରେ କାହିଁ କଲ?
। ଆରେ ସିଟିଡିଶି ରେ ଭାଇ ଏଇଟା ହେଲା ଇଣ୍ଟନସିପି ସର୍ଟିଫିକେଟ ପାଇଁ ସିଟିଡିଶି ଆସିଚି।
ଇଣ୍ଟନ ସେଇ କଥା କହୁଚି ଇଣ୍ଟନ୍ସିପ ଇନ୍ ଇଣ୍ଟନ୍ସିପ ପାଇଁ ଠିକ୍ ଅଛି ଇଣ୍ଟର୍ନସିପ୍ ପାଇଁ ସେଠିକି କାଇ ଗଲ। ସିଟିଟିସି କୁ ସିଟିଟିଶି କୁ ଯାନ୍ତି ମେକାନିକାଲ ବ୍ରାଞ୍ଚ ଯୋଉମାନେ। ଇଲେକ୍ଟ୍ରିକାଲ ବ୍ରାଞ୍ଚ ଯୋଉ ମାନେ।
ଅଲ୍ ଅଲ୍ ବ୍ରାଞ୍ଚ ପାଇଁ ଆଭେଲେବୁଲ୍ ଭାଇ ଅଛି। ସବୁ ବ୍ରାଞ୍ଚ ପିଲା ଭାଇ ଆସିପାରିବେ। ଭାଇ କମ୍ପ୍ୟୁଟର ସାଇନ୍ସ ରୁ ଆରମ୍ଭ କରି ଯେ ସିଭିଲ୍ ମେକାନିକାଲ ଅ ଅର ଡିପ୍ଲୋମା ପାସ୍ ଆଉଟ୍। ପ୍ଲସ ଟୁ ପାସ୍ ଆଉଟ୍ ସବୁ ସବୁ ସବୁ ବ୍ରାଞ୍ଚ୍ ଏ । ଆପଣ କୋହେନୂର୍ କୋର୍ସ କରିପାରିବେ। ଆମେ ଯଉ କୋର୍ସ ସାରିଚୁ ସେଇଟା ହେଲା ଜାଭା କୋର୍ସ ମାସ ମନ୍ଥଲି କୋର୍ସ ଟା ସେଟା। ଆଉ ମାସେ ହେଇସାରିଲା ପରେ ଏମତି ହିଁ ମାମ୍ ଜାଭା ର ଏମିତି ହିଁ ବେଶୀ କନସେପ୍ଟ କ୍ଲିୟର କରିକି ହିଁ ଛାଡିବେ ଆଉ କିଛି ନାହିଁ।
ବେସିକ୍ ଏଇ ସେ ଡିପ୍ଲି କଣ ପଢେଇବେ ସେ ଖାଲି ଉକ୍ସ ର ଯୋଉ ଚାରିଟା ପିଲାର ଅଛି ତାରି ଉପରେ ସେ ଖାଲି ଟିକେ ଦେଖେଇଦେବେ ଉକ୍ସ୍ କସେପ୍ଟ ର ଯୋଉ ଆମର ର ଇନରିଟାନ୍ସ ରହିଲା ଆଉ ପଲିମର ଫିଯିମ୍ ରହିଲା ଇଣ୍ଟର ଫେସ ରହିଲା। ଏଇଗୁଡା ସବୁ ଟିକେ ଟିକେ ଇଏ ଦେଇକି ଛାଡିବେ।
ଆପଣ ତ ପୁରା ଠିକ୍ ଜାଣିଛନ୍ତି। ତାହେଲେ ପଢ଼ାପଢ଼ି କରିବାର ନାଇଁ।
ଭାଇ ମୁଁ ଆଇଟି ସେକ୍ଟରରେ ଜବ କରୁଚି ମୁଁ କେମିତି ଜାଣିବିନି ମତେ କହିଲ।
ଅ ଭାଇ ତାହେଲେ ତ ଆପଣଙ୍କୁ ଆପଣଙ୍କ ଠାରୁ ଆମେ ଟ୍ରେନିଂ ନେବା କଥା। ଆପଣ ତ ଆଇଟି ସେକ୍ଟରରେ ଜବ୍ କରୁଛନ୍ତି ଆମର ତ ବର୍ତ୍ତମାନ ଏ ବିଟେକ୍ ଚାଲିଚି।
ନାଇଁ ନାଇଁ ମୁଁ ପଢୁଥିଲି ମୁଁ ପଢଉନି ଭାଇ ମୁଁ ପଢୁଥିଲି ତିନି ଚାରି ବର୍ଷ ତଳେ ପଢୁଥିଲି।
ହଁ ଭାଇରେ ଆଉ ଯାହା ହେଲେ ଟିକେ ସଜେସନ ଗୋଟେ ବଡ ଭାଇ ହିସାବରେ କଣ ଟିକେ କରିବେ ଆଉ।
ସଜେସନ କିଛି ନାହିଁ। ଭାଇ ଆଇଟି ସେଟର ଅବିକା ମାର୍କେଟ ଟିକେ ମାନ୍ଦିଚି। ସତ କଥା ମାନ୍ଦେଇଛି କିନ୍ତୁ ଲିଙ୍ଗଡିନ୍ ରେ ଲିଙ୍ଗଡିନ୍ ପ୍ରୋଫାଇଲ ବନାଅ ହେଲା । ଯୋଉ ଆଉ ସବୁ ଯୋଉ ଅଛି ଦି ଚାରି ଟା ଆପ୍ଲିକେସ ଟନ ଅଛି ତଦେହରେ ପଲିସ୍ ବନାଅ ପ୍ରୋଫାଇଲ୍ ମେଣ୍ଟେନ କର ଯୋଉ ସବୁ କମ୍ପାନୀ ଯୋଉ ସବୁ ଅଛି ଇନଫୋସିସ୍ ଏଗୁଡା ସ୍ ସବୁ ଫଲୋ କର ଫଲୋ କଲା ପରେ ସେଇମାନଙ୍କ ସହିତ କଥାବାର୍ତାକୁ ସେମାନେ ତମର ପର୍ସନାଲି ଇଣ୍ଟରଭ୍ୟୁ ନେଇଯିବେ। ନହେଲେ ସେ କିଛି ରେକୋମେଣ୍ଡ କରିବେ ତାହଲେ ସେଠି ହେଇଯିବ ବୁଝିହେଲାକି ଆଇଟି ସେକ୍ଟର ଏବେ ନୁହଁ। ମୁଁ ଯେବେଠୁ ପଶିଲି ସେବେଠୁ ଡାଉନ ଅଛି ମୁଁ ବି ବହୁତ କଷ୍ଟ ରେ ଭାଇ ପଶି। ମତେ ବି ରେଫରେନ୍ସ ଭାଇ କେହି ଦେଇ ନଥିଲେ।
ହଁ
ମୁଁ ରେଫରେନ୍ସ ପାଇଁକ ମୋର ଏମ ସି ଏସ୍ ହେଲା ପରେ କ୍ୟୁ ସ୍ପାଇଡର ରେ ପଢ଼ୁଥିଲି।
ହ ଓଜୁସ ଫାଇଡର ହଁ ଭାଇ ଟ୍ରେନି ସେଣ୍ଟର ଟ୍ରେନିଂ ସେଣ୍ଟର ବୁଝିପାରିଲି ଠିକ୍। ଆମର ବି କଲେଜକୁ ମଧ୍ୟ ସେଇ ଟ୍ରେନିଂ ସେଣ୍ଟର ଆସେ ସେଠିକାରେ ଭାଇ କେମତି କଣ ଟ୍ରେନିଂ ଦିଅନ୍ତି ସେଠି?
ସେଠି ଟ୍ରେ ସେଇ ଓଭର ଭୁ ହିଁ ଦିଅନ୍ତି ତମେ ଯେମତି କହୁନା ସେଠ ଟିକେ ଶେ ସିଏବି ସେମିତି ଓଭର ଭ୍ୟୁ କଲେ ଇଣ୍ଟରଭ୍ୟୁ କଲା ଭଳିଆ ତମକୁ ସେଇଭଳିଆ କୋଷ୍ଟିନ ପଢେଇ ଦେଇଥିବେ ତମେ ଏ ଏ ଇଣ୍ଟରଭ୍ୟୁରେ ଆସିବାମାନେ ସେ ଯୋଉ କୋତ୍ସିନ ପଚାରିବ ତମେ ଫଟାକ କିନା କହିଦବ। କିନ୍ତୁ ଡିପ୍ଲି ପଢିବା ପାଇଁ ହେଲେ ତମକୁ ତମେ ଯିବାକୁ ପଡିବ ହାଇଦ୍ରାବାଦ ହଉ ନହେଲେ ବ୍ୟାଙ୍ଗଲୋର ହଉ କ୍ୟୁ ସ୍ପାଇଟର ନୁହଁ ଆମର ନରେସ ଆଇ ଟି ଆଉ ହାଇଦ୍ରାବାଦ ସେଠିକି ଯାଅ ସେ ପୁରା ଡିପ୍ଲି ପଢେଇବେ। ନହେଲେ ସବୁଠାରୁ ବେଷ୍ଟ ହୋଉଛି ଦୁର୍ଗା କୁ ଯାଅ।
ଓ ହଉ ଆଉ ଏ ଏ ତ ଚାଲଛି ରିସେଣ୍ଟଲି ଆ ହଁ
ଯଦି ଇଣ୍ଟର୍ଭୀୟୁ କ୍ଲିୟର କରିବାର ଅଛି ଅବିକା ତମ ପାଇଁ ତାହେଲେ ତମେ ଗୋଟେ ତମେ ଟ୍ରାଏ କର ଯୋଉଠି କ୍ୟାମ୍ପସ୍ ମିଳୁଛି ଯୋଉ ଜାଗାରେ ତମକୁ କ୍ୟାମ୍ପସ ଦୋଉଛନ୍ତି ସେଇ ଭଳିଆ ଜାଗାରେ ହିଁ ଯାଇକି ଟ୍ରେନିଂ ନିଅ ନାକୁ ପଇସା ଦେଇକି ଛଅ ମାସ ଟ୍ରେନିଂ ନିଅ ସେଇଠି ତମେ କ୍ୟାମ୍ପସ ରେ ଯାଅ।
ଆରେ ଏଇଟା ତ ଭାଇ ସବୁଠାରୁ ବଡ଼ ସମସ୍ୟା ଭାଇ ଏବେ କୋଉ ଟ୍ରେନିଂ ସେଣ୍ଟର ବି ଭାଇ ବିନା କ୍ୟାମ୍ପସରେ ଭାଇ କିଛି ମିଳୁନି ଭାଇ ମାନେ ଯେଉଁ ଟ୍ରେନ ସେଣ୍ଟରକୁ ତମେ ଯାଅ ଭାଇ କ୍ୟାମ୍ପସ ଭାଇ ଭୁଲିଯାଅ। ମାନେ କ୍ୟାମ୍ପସ୍ ଆସିବାର ନାଁ ହିଁ ଉଠୁନି ସେ ଏତେ ସେତେ ବଡ ମାନେ
ଠିକ ଅଚ୍ଛି ଶୁଣ ତମେ ବିଟେକ ବାସ ତମେ ବାସ ତମେ ଯୋଉ ବି ତେ ପଢୁଥିଲ ଅବିକା ତମର ଅବିକା ଯେତିକି କନଫିଡେନ୍ସ ନଥିବ ଅବିକା ଯୋଉ ସି ଟି ଟି ସି ରେ ପଢ଼ୁ ଉଭୟ ଅଵିକା ଟିକେ ଯଦି ପଢୁଥିବ ଆକଚୁଆଲି ତମ ଭିତରୁ କିଛି ନା କିଛି କନଫିଡେନ୍ସ ଆସି ସାରିବନି। ତମେ ଟ୍ରାଏ କର ଯେ ହୁଁ ତମେ ଟ୍ରାଏ କର ଏଇ ଯୋଉ ଲିଙ୍କ୍ ବିନ୍ ହେରିକାରେ ପ୍ରୋଫାଇଲ୍ ବନାଅ ନୋକ୍ରି ଏଗୁଡ଼ାରେ ସବୁ ପ୍ରୋଫାଇଲ ବନେଇକି ସେଠି ଯୋଉ ସବୁ ଆସୁଛି ଯେକୌଣସି ଜାଗା ହଉ ତମେ ମାରିଦିଅ। ତମ ପାଖକୁ ଯାହା ବି ହେଲେ ମେଲ୍ ଯଦି ତମେ ଦୁଇଶହ ମାରିବ ଦିଟା ତ ମେଲ ଆସିବ। ସେ ଦିଟା ମେଲ ଭିତରୁ ଗୋଟାରେ ବଜେଇବାର ଅଛି ଆଉ କଣ।
ଆଉ ଆପଣଙ୍କର ଜାଗା ଆଡେ କେମିତି କଣ ବର୍ଷା ହେଉଛି କି?
ମୁଁ ଗାଁକୁ ହିଁ ଆସିଛି ଏବେ ବର୍ଷା ବି ହଉଛି ତିନି ଦିନ ହେଇଗଲାଣି। ବଢିଆ ପାଗ ଦେଇଛି।
ପାଗ ତ ଏପଟେ ବି ଭଲ ଝିପ୍ ଝିପ୍ ବର୍ଷା ହୋଉଛି ବଢିଆ। ତା ବଲେ ମେଲ୍ ଭାବି ଦେଇଥିଲୁ ଆମେ ଭୁବନେଶ୍ୱରରେ ଯେହେତୁ ଅଛି ଆଜି ତ ସଣ୍ଡେ ଫାଙ୍କା ଆଜି କ୍ଲାସ୍ ଠୁ ଛୁଟି ଏଠାରୁ ଭୁବନେଶ୍ୱ ନନ୍ଦନକାନନ ଆମେ ଯୋଉଠୁ ସିଟି ଯୋ ପଟିଆ ଛକରେ ଯୋଉ ରହୁଚୁ ଆମେ ଇନଫର ସିଟି ଏଠି ତ ପ୍ରାୟ ନନ୍ଦନ ଏଠ ଏଠୁ ନନ୍ଦନକାନନ ଜିଓଲୋଜିକାଲ ହଁ, ଜିଓଲୋଜିକାଲ ପ୍ରାୟ ହଁ ଦଶ କିଲୋମିଟର ନା, ହଁ। ଆଜି ଯିବାର ପ୍ଲାନ୍ ଥିଲା ଯେ କଣ କରିବ? ବର୍ଷା ଯେହେତୁ ବର୍ଷା ଝିପ୍ ଝିପ୍ ହଉଛି, ଆଉ ସେ ଠି ତ ଏବେ ବି ଟାଇମ ବି ମାନେ ବେଶୀ ବି ହେଇଗଲାନି। ମାନେ ନନ୍ଦନକାନ୍ଦନ କ୍ଲୋଜ ଗେଟ୍ ହେଲା ପାଞ୍ଚଟା। ଯେଦି ତମେ ଯେଦି
ତମକୁ ତମେ ଯଦି ଶୁଣ ତମେ ଯଦି ଇମ୍-ଇନଫୋସିିଟିରେ ରହୁଛ ତାହେଲେ ତମ ପାଇଁ ଗୋଟେ ଭଲ ଜିନିଷ। ତମେ ଯାଅ ଇନଫୋସିଟି ଯୋଉ ଇନ୍ ଫୋସିଟିରେ ବହୁତ ସାରା ଆଇ ଟି କମ୍ପାନୀ ଅଛି। ଇନ୍ଫୋସିସ ବହୁତ୍ ଆଇ ଟି କମ୍ପାନୀ, ବହୁତ ଅଛି ସେପଟେ। ଆକ୍ଜିଂସର୍ ହେରିକା ବହୁତ୍ ଅଛି। ତମେ ଟ୍ରାଏ କର ସେଠି, ବୁ ୱାକିଂ ଇଣ୍ଟରଭ୍ୟୁ ଦବାକୁ ଟ୍ରାଏ କର। ହେଲା। ଡେଲି ତମେ ତମର ଫାଇଲ ହେରିକା ଯୋଗାଡ ଯାଅ, ସେଠି ଅଛନ୍ତି ଯୋଉମାନେ ଯିଏ ତଳେ ଥିବ ଯୋଉ ସିକ୍ୟୁରିଟି ହେରିକା ତାଙ୍କ ସହିତ କଥାବାର୍ତ୍ତା ହେଇକି ଭିତରକୁ ଯାଅ, ଯିଏ ଏଚ ଆର ଅଛି ତାଙ୍କ ସହିତ କଥାବାର୍ତ୍ତା ହୁଅ ସିଏ ତୁମକୁ ଟ୍ରେନିଂ ପାଇଁ ଡକେଇବେ, ଯାଅ। ତମେ ଏଇନା ଫ୍ରେଶର ଅଛ ଜବ୍ ହଠାତ୍
ଆପଣ ଏବେ ଯେଉଁ କାମ କରୁଛନ୍ତି ଆଇ ଟି ସେଣ୍ଟରରେ, ଆପଣଙ୍କର ମାନେ ସାଲାରୀ କେତେ କଣ ପୋଷେଇଲା ଭଳି ହେଉଛି?
ହଁ ମୁଁ ତ, ମୁଁ ଯେବେ କରୁ ଥିଲି, ସେ ସମୟରେ, ସେ ସମୟରେ ସାଢେ ତିନି ପ୍ୟାକେଜରେ ଥିଲି। ହେଲା ଯେତେବେଳେ ନୂଆ ଜଏନ୍ କରିଥିଲି, ବାଙ୍ଗାଲୋରରେ।
ହଁ କେଉଁ କେଉଁ ଜାଗା? ବେଙ୍ଗଲୋର। ଭାଇ କାମ କଣ, କାମ କଣ ରହିବ ଆର? ମାରାଥନ ଯେ ଭାଇ, କାମ ଟାସ୍କ କଣ ଥିଲା ଭାଇ?
ମୁଁ ଡେଭଲପ-ଡେଭଲପରରେ ଥିଲି ବା। ହୁଁ। ନା ନା ମୁଁ ନା ନା ବ୍ୟାକେଣ୍ଡ ବ୍ୟାକେଣ୍ଡ
ୱେବ ଡେବ୍ଲଭ ୱେବ ଡେଭଲପର ଭାଇ।
ନା-ନା-ନା-ନା ୱେବ ଡେଭଲପର ହଉଛି ଫଣ୍ଟେଣ୍ଟ ଡେଭଲପର। ଯୋଉମାନେ ଏଚ ଟି ଏମ ଏଲ, ସି ଏସ୍ ଏସ୍, ପି ଏଚ ହ-ହ-ହଁ ଅବିକା
ଆପଣ ଆଣିଥିଲେ ଭାଇ।
ହୁଁ-ହୁଁ-ହୁଁ।
ଭାଇ ମାନେ ବିଟେକ୍ ବିଟେ ସରିସାରିଲା ପରେ, ଆଉ କୋଉ ବି ଟ୍ରେନିଂ ସେଣ୍ଟର୍ ଯାଇକି ଭାଇ ଟ୍ରେନିଂ ନେବାକୁ ପଡିବ। ମାନେ ଜବ୍ ଯେତିକି ଆଉ ଯଦି ଆମେ ଜବ କେମିତି କ୍ରା-କ୍ରାକ୍ କରିବା
ଜବ୍ କରିବାକୁ ହେଲେ ତମ ପାଇଁ ଜବ୍ କରି ଶୁଣ ଜବ୍ କରିବାକୁ ହେଲେ, ଆଚ୍ଛା ଶୁଣ ଜବ୍ କରିବାକୁ ହେଲେ, ତମର ଯଦି ସି ଟି ଟି ସି କ୍ୟାମ୍ପସ ନ ଦଉଛି, ତମେ ଦେଖ ହାଇଦ୍ରାବାଦ ହେରିକା କି ହାଇଦ୍ରାବାଦ ହଉ, ବାଙ୍ଗାଲୋର ହଉ, ଗୋଟେ ଭଲ କୋଚିଂ ସେଣ୍ଟରକୁ ଯାଅ ଯୋଉଠି ତମକୁ କ୍ୟାମ୍ପସ୍ ମିଳୁଛି। ସେଇ କୋଚିଂ ସେଣ୍ଟର ଦେଖିକି ଜଏନ କର, ତମକୁ ଦି ମାସ ତିନି ମାସ ରେ ଜବ୍ ମିଳିଯିବ। ଆଇ ଟି ସେକ୍ଟରରେ ଅବିକା ଟିକେ ଡାଉନ୍ ଫଲ ଚାଲିଚି ଏ ଆଇ ଆସିଲା ଆଉ। ପଚିଶ ତିରିଶ ହଜାର ପାଖାପାଖି ପଡିବ। ଛଅ ମାସରେ
ପଚିଶ ତିରିଶ, ତାହେଲେ ଭାଇ ଆପଣଙ୍କର ସଜେସନ କଣ? ନିଶ୍ଚୟ ଯିବା।
ବିଶେଷ କରି ହାଇଦ୍ରାବାଦ ଯାଆନ୍ତୁ ଜଲଦି ମିଳିଯିବ।
ଆଉ ଆଜି ଭାଇ କଣ ଖାଇଲେ କହନ୍ତୁ?
କିଛି ନାହିଁ ମୁଁ ଭେଜିଟେରିଆନ। ଭେଜରେ ଖାଇଥିଲି ଭାତ, ଡାଲି ଉଁ ପୋଟୋଳ ଆଳୁ ତରକାରୀ, ସାଲାଡେ, ଭଜା। ହୋଉ ଭାଇ ଆମେ ପରେ କେବେ କଥା ହବା ସୁବିଧା ହେଲେ। ରହୁଛି ଜୟ ଜଗନ୍ନାଥ ଜୟ ଜଗନ୍ନାଥ ଜୟ ଜଗନ୍ନାଥ।